ହଁ କଣ କରୁଛୁ?
ଏଇ ବସିଥିଲି ଆଉ। ହ୍ୟାଲୋ।
ହଁ କଣ କରୁଛୁ?
ଏଇ ବସିଥିଲି ବା କହୁନୁ।
ହଁ ତୋର କଥା ଟିକେ ଅପଡାଉନ୍ ଶୁଭୁଛି ଟିକେ ନେଟୱାର୍କ ଜାଗାକୁ ଆସେ।
ହଁ ହଁ ମୁଁ ବାହାରକୁ ଆସିଛି କହ?
ହଁ ଆଉ ଖିଆପିଆ ସରିଲାଣି?
ଖିଆ ପିଆ ହଁ ଚା ବିସ୍କୁଟ ଟିକେ ଖିଆ ହେଇଛି। ଆଉ ଇଟିଲି ଡାଲମା ହଉ ହଉଚି ଖିଆ ହବ ଆଉ।
ଓହୋ ତ କଥା କାହି ମୋତେ ଠିକ୍ ସେ ଶୁଭୁନି ଅପ୍ ଡାଉନ୍ ଶୁଭୁଛି।
କାଇଁ ମୁଁ ତ ବାହାରେ ଅଛି ଶୁଭୁନି କଣ ପାଇଁ ମୁଁ ତ ଘର ଭିତରେ ବି ନାହିଁ। ବାହାରେ ପୁରା ରୋଡ ଉପରେ।
ହଁ ଆଉ ଟିକେ ଭଲ ନେଟୱାର୍କ କେଉଠି ଅଛି ଟିକେ ସେ ଜାଗାକୁ ଯାଉନୁ।
ହଉ କହ ବାହାରେ ପୁରା ରୋଡ ଉପରେ ଅଛି। ଏବେ ଶୁଭିଲା?
ନା ଏବେ ବି ଅପ ଡାଉନ୍ ଶୁଭୁଛି।
ଆଚ୍ଛା ହଉ। ହଉ କହ ଏବେ ଶୁଭୁଛି?
ହଁ ଏବେ ଟିକେ ଟିକେ ଶୁଭିଲା ଆଉ ଆଉ ଦେହ ପାଅ ଭଲ ଅଛି?
ହଁ ଦେହ ଭଲ ଅଛି ଆଉ ତୁ ଖାଇସାରିଲୁଣି?
କଣ କହିଲୁ?
ମୁଁ କହିଲି ତୁ ଖାଇସାରିଲୁଣି?
ହଁ ହଁ ମୁଁ ଖାଇସାରିଲିଣି। ଏଇ ହେଇଥିଲା ଘରେ ପରଟା ଭଜା ଖାଇସାରିଲିଣି। ଆଉ ତୋର ବା ଗୋଟେ